ହ୍ୟାଲୋ ଗୁଡ଼୍ ମର୍ଣିିଂ, କରୁଛ ମୁଁ ଏଇ ରୋଷେଇ ଆଉ।
ରୋଷେଇ କରୁ ଚ।
ହୁଁ ହୁଁ।
କଣ ରୋଷେଇ କରୁଛ?
ଏଇ ତରକାରୀ କରୁଛି, କାଙ୍କଡ଼ ଆଜି ଆଜି ମାମା ସାଧା ଖାଆନ୍ତି। ତାଙ୍କ ପାଇଁ କାଙ୍କଡ ଆଳୁ କଷା କରୁଛି ଆଉ।
ରବିବାର ବି ସାଧା ଖିଆ ହୁଏ?
ହଁ ମାମା ସାଧା ଖାଆନ୍ତି, ମୁଁ ବି ଏମତି ସାଧା ଖାଏ, ଏମତି ଆଉ। ଡାଲି ହେଇଛି କାଙ୍କଡ ଅଛି। ଆଉ ମାଛ ବି ଅଛି, ମାଛ ବାବା ମାମା ପୁଅ ଖାଇବେ ଆଉ।
ସକାଳେ ଖାଇଲେ କଣ?
ଆଜି ସକାଳେ ତ ପିଠା କାଲି କରଥିଲି ପିଠା ଥିଲା। ପୋଡ଼ ପିଠା କରଥିଲି। ଥିଲା ଆଉ ଚୁଡା କଦଳୀ କହନ୍ତି କୁଡା କଦଳୀ ଦହି ଯେମିତି ଏମିତି ସବୁ ଖାଇଛନ୍ତି। ଆଜି କିଛି ହେଇନି ସକାଳେ ସଣ୍ଡେ ସଣ୍ଡେ ରେ ବହୁତ ସାରା ସଫାସୁଫି ସବୁ ଥାଏ। ଆଜି ମାନେ ଜଳଖିଆ ବନାହେଇନି। ହଁ ଆ ଜଳଖିଆ ବନାଯାଏନି।
ସକାଳୁ କେତେ ମାନେ କେତେ ଜଲ୍ଦି ଉଠି ପଡ?
ମୁଁ ତ ଉଠିଯାଏ କାହିଁକି ନା ପୁଅର ସ୍କୁଲ ଥାଏ ଟିଫନ୍ କରେ। ଭାତ ଡାଲି ତରକାରୀ ଯାହା କରିକି ସେ ଖାଇକି ଯାଏ। ମୁଁ ସାଢେ ପାଞ୍ଚଟା ରେ ଉଠେ। ଲେଟ ରେ ଶୁଏ କିନ୍ତୁ ସାଢେ ପାଞ୍ଚଟା ଭିତରେ ଉଠିଯାଏ।
ସାଢେ ପାଞ୍ଚଟାରେ ଉଠି ପଡ?
ହୁଁ ସାଢେ ପାଞ୍ଚଟା ହେଲା ବେଳକୁ ଝାଡୁ ଫାଡୁ କରିକି ଗାଧେଇ ପୂଜା ସାରି ତପରେ ରୋଷେଇ କରେ ଆସିକି ପ ହେଇଯିବ ତା ଜଳଖିଆ ବନାଅ ତା ପାଇଁ ରୁଟି ଫୁଟି କଣ ବନେଇବ ସିଏ ନେଇକିଯିବ। ଭାତ ଡାଲି ଏତେ ତରକାରୀ ହଁ ସେ ଫେରେ ଖାଇକି ଯିବ ଦଶଟାରେ। ଏଇଆ ଆଉ।
ହୁଁ।
ଚାଲିଛି ଏମିତି କଣ କରିବା। ତମେ ଏଇନା କଣ କରୁଛ?
ବସିଛି ଆଉ।
ବସିଛ?
ଆଜ୍ଞା। ମୁଡ଼ି ପ କୁଡ଼ି ମିକ୍ଚର କାକୁଡ଼ି ହି
ହୁଁ ହୁଁ। ସେଟା ବଢିଆ ଲାଗେ। ଟେଷ୍ଟୀ। ମୁଁ ତ ହଁ ଏ ଯୋଉ ମୁଢି ମିକ୍ସଚର କାକୁଡି ଆ ଟମାଟୋ ସବୁ ପଡିକି ଯୋଉ ସବୁ ଭଲ ଲାଗେନି କି? ମୋର ସେଟା ଖାଇବା ପୁରା ବନ୍ଦ ହେଇଯାଇଛି ଆଉ। ହଁ ହଁ ସବୁ ଜିନିଷପା ସବୁ କାଟିି କୁଟାକି
ହୁଁ।
ହୁଁ ମୋର ତ ସେଇ ଜିନିଷ ବ୍ୟାନ ହେଇଯାଇଛି ଆଉ। ମୋର ଖାଇବା ସ୍ୱପ୍ନ ହେଇଗଲାଣି ସେଗୁରା।
କଣ ପାଇଁ?
ମୋ ଦେହ ଖରାପ ଯେହେତୁ କିଡନୀ ପ୍ରୋବ୍ଲେମ ସେରା ଆଉ ଖାଇ ହଉନି। ଲୁଣମୁଣର ବାହାର କିଛି ଖାଇବା ବନ୍ଦ ଆଉ।
ହଁ ସେଥିପାଇଁ ବନ୍ଦ।
ଖାଲି ସନ୍ତୁଳା ଡାଲି। ସେଥିପାଇଁ ମଝିରେ ମଝିରେ ସନ୍ତୁଳାଟାକୁ ସ୍କିପ୍ କରିଦଉଛି ହେ ଦେ ଛତୁଆ ଚୁଡା କଣ ଟିକେ ଖାଇଦେ ସବୁଳେ ସେଇ ସ ଖରାବେଳେ ସକାଳେ ସେଇ ଛ ସନ୍ତୁଳା ଖାଇବି ରାତି ଖରାବେଳେ ସନ୍ତୁଳା ଖାଇବି ରାତି। ସନ୍ତୁଳା ଖାଇବି କେତେ ଖାଇବ ହଁ ସେମିତି କରିଦଉଛି ରୁଟି କରୁୁ। ଉପମା କରଛି ସବୁଦିନ ସେଇ ଜିନିଷଟା କେ। କେତେ ଖାଇବା ଖାଇ
ଗୋଟେ ଜିନିଷ ବି ବାର ବାର ଭଲ ଲାଗିବାନି।
ହୁଁ ହୁଁ।
ଆଜି କଣ କଣ ତରକାରୀ ରୋଷେଇ କରୁଛ।
ଆଜି ଭାତ ଡାଲି କାଙ୍କଡ଼। ଆଳୁ କଷା ସେ ମାଛ ହବ ଫେରେ ପଛରେ ତାକୁ ସେ ମାଛ ଭାଜିବି କଣ ତରକାରୀ କଣ ଖାଇବେ ସେ। ଏମତି ପୁଅ କହିବ ମୁଁ ମାଛ ଖାଇବିନି ମୋ ପାଇଁ ଅଣ୍ଡା କର ସବୁ ସମସ୍ତଙ୍କ ଭେରାଇଟି ଭେରାଇଟି। ତାର ପେଟ ମାଛ ହେଲେ ସେ ଖାଇବ ନହେଲେ ଖାଇବନି କୋଉ କଣ୍ଟା ବାହାରିବ।
ହୁଁ।
ହ ଛୋଟ ଛୁଆ ସେ ବିତ କଣ୍ଟା ବାହାରଲେ ଖାଇ ପାରିବେନି ପେଟ ମାଛ ହେଲେ ଖାଇଦେବେ କୋଉ ବଡ କଣ୍ଟା ଅଛି ତା ଦେହରେ।
ବାହାର କରିବା ପାଇଁ ସୁବିଧା ହବ।
ଏଆ।
ତୁମକୁ କଣ ଭଲ ଲାଗେ ବଡ ମାଛ ନା ଛୋଟ ମାଛ?
ମତେ ଛୋଟ ମାଛ ବି ଭଲ ଲାଗେ ବୋହୁତ୍ ଭଲ ଲାଗେ। ଚୁନା ମାଛ।
ହୁଁ ଚୁନା ମାଛ ଭଲ ଲାଗେ।
ହଁ ସେଇ ବା ଚୁନା ମାଛ ମତେ ବି ବୋହୁତ୍ ଭଲ ଲାଗେ। ତମର ବି ଚୁନା ମାଛ ପସନ୍ଦ?
ହଁ ମୋର ବି ଚୁନା ମାଛ ମତେ ମାଛ ସେମିତି ପସନ୍ଦ ନୁହେଁ, ବେଳେ ଅଧେ ସେମିତି ଖାଏ।
ମୋର ଆଗରୁ ମାଛରା ପସନ୍ଦ ନଥିଲା ହେଲା ଚୁନା ମାଛ ଏମିତି ହେଲେ ଖାଇକି ଆଇଲି ମୁଁ କହିଲି ମାଛ ରା ଏତେ ପସନ୍ଦ ନୁହେ, ଦେ ମାଛ ତ ଦେ ଟିକେ ଖାଇଦିଏ। ଚିକେନ୍ ହେଲେ ବି ମୁଁ ଏମିତି ଖାଏନି ମୋତେ ଦେଖି ସେ ଯୋଉ ଝୋଳ ଆଳୁ ଟା ଭଲ ଲାଗେ ସେ ପାଇଁ କିନ୍ତୁ ଏବେ ଡକ୍ଟର କଛ ଚିକେନ ଖାଇବନି ଅଣ୍ଡା ଖାଇବନି। ମାଛ ଖାଇବ, ଦେ ମାଛ। ଏବେ ଖାଇବା ପାଇଁ ଇଚ୍ଛା ହବ ଖାଇବା ପାଇଁ ଖାଇବେ ଏଇଟା ମାଛ ଖାଇବାକୁ ବାଧ୍ୟ ହ ଖାଇବା।
ହଁ ଯଉ ହଉ ଖାଇବା ପାଇଁ ମନା କରିବ
ହଁ ସେଇ ଥିରେ ଇଛା ହବା ଖାଇବା ପାଇଁ ମୁଁ ଟିକ ଖାଇଦିଏ ଏମିତି। ଦେଖ ବାର ଅନୁସାରେ ସୋବାର ସୋମାର କରିଥିବ କି ବିନା ପିଆଜ ରସୁଣ ସିନା ଖାଇଥାଏ। ସେଇନା ପୁଣି ଇଛା ହବ ଗୁପ୍ ଚୁପ୍ ଖାଇବା ପାଇଁ।
ହୁଁ ଏମିତି ଖାଲି ମତେ ମନୋରଞ୍ଜ ପଳେଇ ଆସିବ।
ହଁ କିଛି ହବନି କିନ୍ତୁ ହୁଁ କିନ୍ତୁ ବାର ଯାଉନଥିବ ମାନେ ତମେ ଖାଉନଥିବ ସେଇ ନା ଇଚ୍ଛା ହବ ଏଇଟା ମୁଁ ଖାଇ ଦିଅନ୍ତି କି ଟିକେ ଇଚ୍ଛା ହଉଛି। ସେ ଏମିତିଇ ଇଚ୍ଛା ହୁଏ ମୁଁ ମଙ୍ଗଳବାରିଆ ଥରେ କୋଉ ଦିନ ଆଣିଥିବି ବାହାରକୁ ମଙ୍ଗଳବାର ମୁଁ ଖାଏନି ଏମିତି ବିନା ପିଆଜ ରସୁଣ। ଆଉ ସେଇ ଇଚ୍ଛା ହବ ଗୁପ୍ ଚୁପ୍ ଖାଇିକି ଭଲ ହେଇଥାନ୍ତା। ଗୁପ୍ ଚୁପ୍ ତ ଖାଇ ହବନି ଛାଡ। ତା ପର ଦିନ ଆଉ ଗଲେ ଇଚ୍ଛା ହବନି ଖାଇବା ପାଇଁ।
ଖାଇ ମାନେ ଖାଇହବନି ସେଇଦିନ ହିଁ ଇଚ୍ଛା ହବ।
ଇଛା ହବ ଖାଇବା ପାଇଁ। ସବୁ ଜିନ୍ସ୍ ଏଇନା ଇଚ୍ଛା ହବ ଖାଇବା ପାଇଁ ବରା ଖାଇ ଦେଇେଇଥାନ୍ତି କି ଖାଇ
ଯେମିତି ଶିବରାତି ଆର କରିଥିବ ମନ୍ଦିର ଯାଉଥିବ ସାଇଡ ରେ ଦେଖିଲେ ଇ ଖାଇ ହେଇ ହେଇ ଥାନ୍ତା କି।
ଏଇଟା ଖାଇଥାନ୍ତେ କି ଏ ତ ଖାଇହବନି ଏଇୟା।
ହଁ କାଲି କି ନତିବ ମେଳା।
ନା ନା ଏମିତି
ହଁ।
ଚାଲିଛି ଆଉ।
ମାଉସୀ ମଉସା କଣ କରୁଛ
ଏଇ ମାମା ବାପା କଣ କରୁଥିବେ ହଁ। ହଁ ଟିଭି ଦେଖନ୍ତୁ ମାମା ତାଙ୍କର ଏପଟ ସେପଟ ମୁଣ୍ଡ କଲର କରିଛନ୍ତି ଆଜି। ତତେ କଲର କରେନି ଚୁଟି ଚୁଟି କଲର୍ କରିଛନ୍ତି। ହଁ ନା ନା କଲର କରିକି ଧୋଇକି ଆସିଚନ୍ତି ଏପଟ ସେପଟ ହଉଥିବେ ଆଉ।
ହୁଁ।
ହେଇଟି ଆସିଲେ ଆସିକି ରିଷି ଖେଳିବାକୁ ପଳେଇଚି ତଳେ ସାଇକେଲ ତାପରେ ଏଠି ଗୀତ ଶିଖାଯାଉଚି ତ। ସଣ୍ଡେରେ ବହୁତ୍ ମାନେ ଆସନ୍ତି ପିଲା ସାଇକେଲ ଗାଡି ବହୁତ ଆସୁଚି। ସେଥିପାଇଁ ତାକୁ ଡାକୁଚନ୍ତି ମାନେ ନ ଜଗିଲେ କଣ କି। କାଳେ ଗାଡି ଫାଡି ଏମାନେ ମା ଆଜିକାଲି ଲୋକମାନେ ମାନୁ ନାହାନ୍ତି ବହୁତ୍। ତୁ ଗ ମାନେ ଏଟା ଗଳି ରାସ୍ତା ଧର ଏପଟ ସେପଟ ଘର କଲୋନୀ ଟାଇପ ର ନା।
ହଁ।
ଆଉ ଆଉ ଗୋଟେ ରାସ୍ତା ହେଲେ ଗାଡି ପ୍ରବଳ ଏପଟୁ ଯାଉଚି ସେପଟେ ଆସୁଛି। ଏମାନେ ନୂଆ ନୂଆ ସାଇକେଲ ଦ୍ଵାରା ଶିଖିକି ଯାଉଛନ୍ତି ମାନେ କୋ ଏ ଚଲଉଛନ୍ତି ତିନ ଚାରିଟା ଛୁଆ ଗାଡି ଆସ ଚି ସେ ସେଥିପାଇଁ ତାକୁ ଜଗିଚନ୍ତି ସେଇ ବାଲକୋନିରେ ଠିଆ ହେଇକି ତାକୁ ଡାକୁଛନ୍ତି ଆ ସେ କହିଲେ କି ଆସୁନି କହୁଚି ରୁହ ମୁଁ ଚଲେଇସାରେ।
ସେଏ ଗୋଟେ ଦିନ ହଁ ଗୋଟେ ଦିନ ଫ୍ରି ପାଇଛି ରବିବାର ପୁଣି।
ତାପରେ ସାଙ୍ଗ ମାନଙ୍କ କଥା ଦି ତିନଟା ଛୁଆ ଆସି ସାଇକେଲ ଚଲଉଛନ୍ତି ସେଥିପାଇଁ ସେ ଆସୁନି ଆଉ।
ହୁଁ।
ନା କହୁଚି ମୁଁ ରୁହ ଟିକେ ଖେଳୁଛି।
ହଁ ଏମତିରେ ତ।
ହେଥେରେ ମେନ୍ କଥା ଗାଡି ହଁ ସେ ନା ପଢୁନି କିନ୍ତୁ ଗାଡି ମେନ୍ କଥା ଆସୁଚି ବୋଲି ସେଇଟା ହେଲା ଡର ବହୁତ ସ୍ପିଡ ରେ ଗାଡି ଆଣୁଛନ୍ତି। ଛୁଆଙ୍କ ଯୋଗୁ ଲୋକମାନେ।
ସେମାନେ ଯୋଉ ସେଠି ପାଖରେ କଣ।
ହଁ ଗୀତ ଶିଖିବା ପାଇଁ ଅଛେ ଗୀତ ଆଉ ନାଚ ଶିଖଉଛନ୍ତି।
ଆଜି ରବିବାର ଆଉ।
ହଁ ଆଜି ର ସଣ୍ଡେ ହେଲା ସ୍କୁଲ ସମସ୍ତଙ୍କ ଛୁଟି ହେଥିପାଇଁ ଆଜି କ୍ଲାସ ଟା ଟିଭି ଟା।
ହୁଁ।
ସେଇ ଲୋକ ଯିବା ଆସିବା କରୁଚନ୍ତି ସେଇଥିପାଇଁ ଡର ଲାଗୁଛି ଆଉ। ନାଇଁ ତମେ ଆଜି ଦେଖୁନ କେତେ ଜୋରେ ଗାଡି ଚଲଉଚନ୍ତି ଏବେ ସବୁ। ନା ଆଖି ପିଚ୍ଛୁଳା କେ ଗାଡି ଚଲଉଛନ୍ତି। ଆ ସାଉଣ୍ଡ କରୁଚନ୍ତି ମାନେ। ଏ ହଁ। କାଲି ମୁଁ ଜଣଙ୍କ ସାଙ୍ଗରେ କ
ହେଇ ଗଲି ହଁ।
ସେ କେତେ କମେଡି କଲେ କଣ କଥା ହେବି ମୁଁ ଜାଣିନି ଉଁ ଗୋଟ ଜଣେ ଝିଅ ସେ ଜବ୍ କରୁଛନ୍ତି ନା କଣ। ସେ କଣ କଥା ହେବେ କହୁଛନ୍ତି ତମ। ହଁ। ମୋ ସଙ୍ଗ କହିଲ ତମ ଗଛରେ ଆମ ଗଛରେ ନାଲି ନାଲି ପତ୍ର ଅଛି ତମ ଗ ଛରେ କି ଗ ପତ୍ର ଅଛି ଏ ଅଲଗା ପ୍ରକାର ମଜା କହିଲେ। ଏଥେରେ କଥା ହେଲେ ଆମେ କଣ କରିବା ନା ଗୋଟାଏ ବହି ଆଣିବା ଗପ ବହି ଗପ ବହି ଆଣି। ହଁ ଗପ ବହି ଆଣ ଆଜ୍ଞା ମାମା। ଆଜ୍ଞା। ଗୋଟେ ଗପ ବହି ଆଣିକି ଗପ ବହି ଟା ଆଜ୍ଞା ଟିକେ। ହଁ ହଁ। ଗୋଟେ ଗପ ବହି ଆଣିକି ଗପ ବହି ଆଣିକି ଅଧା ଅଧା ପଢିବା ଆଉ ହେଇଗଲେ ହେଇଯିବ ଆଉ।
ହୁଁ।
ଏମିତି କଥା କହିବା ପାଇଁ, ବହୁତ ସାରା ଟପିକ ଚାଲି ଆସିଥିବ। ବାକ
ହଁ, ହଁ, ସେଆ।
ଏମିତିରେ କି, କଣ କଥା ହବା?
ହଁ। ଏମିତି ପଚାରି ପଚାରି ହେଇଗଲା। ତୁ ସେୟାଥରେ ସରିଗଲା। ସରିଲା କଣ କଥା ହବ?
ହଁ।
ଏମତି ଆଉ। ନାଁ ଗପ ବହିଟା ନେଇଆସିବି। ଅଧା ଅଧା ଗପ। ଫାଳେ ଫାଳେ ଗପ। ଏ ପଢିକି ଆମେମାନେ ଅଧା ପଢେଇବି। ଆଉ ତମେ ଅଧା ପଢ଼ିବ। ମୁଁ କହିଲି ଠିକ ଅଛି ଆଉ। ହି, ହିଁ, ଗ ଗପ ପଢି ପଢିକି ସରିଲ। ମଜାଳିଆ ଝିଅ ଜଇଁ ଥିଲେ। ଭଲ କମେଡି କରୁଥିଲେ। ଆଉ ଜଣଙ୍କୁ କହିଲି ଆଜ୍ଞା, ମାମା। ଉଁ ଆଉ ଜଣଙ୍କୁ କହିଲି କଥା ହେବା ପାଇଁ। ସେ ମତେ ସାଢେ ଏଗାରଟାରେ ମେସେଜ କରିଥିଲେ, ଏବେ କଥା ହବ। ସେ ଝିଅ।
ରାତି ସାଢ଼େ ଦ ଏଗାରଟା।
ହଁ। ତାଙ୍କ ସାଢ଼େ ନଅଟା କି ପଇଁଚାଳିଶ ଯେମିତି କହିଲେ। କହିଲେ ହଁ ଫି ଅଛି। କଥା ହବ। ସେ କହିଲେ ହଁ କଥା ହେବି। କଥା ହେଇକି ରହିଗଲେ। ଆଉ କିଛି କହିଲେନି। ଅନଲାଇନ ଥିଲେ। ତାର ମତେ ସାାଢେ ଏଗାରେ ନା କଣ? ମେସେଜ ଆସିଯାଇଛି। କଥା ହବ। ମୁଁ କହିଲି ନା।
ସାଢେ ଏଗାରଟାରେ, ପୁଣି ଗ ଆଊ ଶୋଇବା ଟାଇମ। ହଁ। ଏମତି ଫି ଟାଇମରେ। ହଁ,
ହୁଁ। ସେତେବେଳେ ଟାଇମ ର ଗୋଟେ କଥା ହବା ପାଇଁ। ଗୋଟେ ଟାଇମ ଥାଏ କି? ଗୀତ ସାଢ଼େ ଏଗାରଟାରେ କଥା ହେବା ପାଇଁ। ତମେ ଝିଅ ହୁଅ। ପୁଅ ବି, ଯାହା ହୁଅ ନାଇଁକି।
ହଁ। ସେମିତି ସବୁ। ଆଉ ଘର ପରିବାର ସହିତ ରହୁଛୁ ମାନେ, ସେମ ତି ଚଳିକି ହିଁ ଚଳିବାକୁ ପଡିବ।
ଦେଖିବାକୁ ପଡିବ ନା ସବୁ ଜିନିଷ।
ହଁ।
ହଁ।
ସେମିତି ସବୁ ଟାଇମ ବି ତ, ଫୋନ ଧରିକି ଗପିନ ହବନି।
ହୁଁ, ହୁଁ। ଆମେ ଚାହିଁଲେ ବି ସମସ୍ତ ସାଙ୍ଗମାନେ ଧର କଲ ଟା ଇଚ୍ଛା ଥିବ ଉଠେଇବା ପାଇଁ। ଉଠେଇ ପାରିବନି, ନା କିଏ ଥିବ। କଣ କରୁଥିବ। ଏ ଏବେ ସବୁବେଳେ ଦେଖିବାକୁ ପଡିବ ନା।
ତାଇତେଲି।
କାଲି ମୁଁ ସେ ଝିଅ ସାଙ୍ଗରେ କଥା ହେଲି। ମାମା କହୁଛି କିଏ? ତୋର କିଏ ସାଙ୍ଗ କେମିତି? ମୋ ଝିଅ ସାଙ୍ଗଟିଏ। ନାଁ ନାଁ ଦେଖିଆ ଦେଖିଆ। ଝିଅ ସାଙ୍ଗରେ ହାଲ ଭଲ। ହଁ ହଁ। ଝିଅ ସାଙ୍ଗରେ।
ହଁ।
ଏଇ ଜିନିଷ ସବୁ, ଆମକୁ ଆଖି ଆଗିଆ ରଖିବାକୁ ପଡୁଛି ନା। କଣ କରିବା। ସେମିତି ତ ଚାଲିବାକୁ ପଡିବ ଆଉ।
ହୁଁ।
ଆରେ ଗୋଟେ କଲ୍ ମାନେ ଆମେ କଲ କଥା ହେବା। କଥା ହେଲା ବେଳେ, ସିଏ କହିବ ଏ କାହା ସାଙ୍ଗରେ କ ହଉ ତା ସାଙ୍ଗରେ କଥା ହଉଛି। ଏ ଏମିତି ଭାରି ଜିନିଷ ଏରେ ଆମେ ମଜିଦ୍ ମାନେ ବିଲ୍ କୁଲ୍ ଆମେ କଥା ହୁଏ, ଘର ସାଙ୍ଗରେ ଥରେ ସନ୍ଧ୍ୟାବେଳେ କଥା ହୁଏ ସବୁ କାମ, ହଁ ହଁ।
ଆଗରୁ ତ ଏତେ ଟାଇମ କଥା ହଉନଥିଲ।
ଏବେ ଏବେ କଣ?
ଏବେ କାହା ସହିତ ପୁଣି କଥା ହଉଛି? ଉମ୍ ଅଟୋମିକ୍ ଡାଉଟ୍ ଆସିବ।
ହୁଁ। ହଁ।
ହୁଁ।
ନା। ନା ଆ ଟାଇମ୍ କାଇ ଶୁଏନି ଇଚ୍ଛା ହୁଏନି ସେମିତି କେତେବେଳେ କେମିତି ଶୋଇପଡ଼େ, ନହେଲେ ନାଇ।
ଫ୍ରି ଟାଇମ୍ ରେ କର କିସ? ମାନେ ରୋଷେଇ ଛାଡିକି।
ହଁ ଫ୍ରି ଟାଇମ୍ ରେ ଡ୍ରଇଂ ଫ୍ରଇଂ କରେ, ମତେ ଭଲ ଲାଗେ ଟିକେ ଡ୍ରଇଂ ଫ୍ରଇଂ କରିବା ପାଇଁ। ହଁ। ଡ୍ରଇଂ ଏଇ ଯୋଉ ଲିପନ୍ ଆର୍ଟ ଯୋଉ ବନାନ୍ତି, ମନରୁ କରେ।
ମନରୁ କର ମେହେନ୍ଦି କରିବା ପାଇଁ ବି ଭଲ ଲାଗୁଥିବ।
ହଁ ହଁ ସେଇଟା ବହୁତ ଝିଅ ବଳେ କରୁଥିଲେ ଏବେ ତ ଛାଡିଦେଲେଣି ପୁରା। ଆଉ କାହା ହାତରେ କରିବି?
ନାଇଁ ଏମ୍ ଯୋଉ ଥାଆନ୍ତି ପାଖରେ ଝିଅ ମାନେ ଯୋଉ ଭାଉଜ ଭାଉଜ ଡାକିକି ପଳେଇ ଆସନ୍ତି ଏଠି ନାହାନ୍ତି ସେମିତି।
ସେ ଝିଅ ତ ନାହାନ୍ତି ଆଉ। ଆଉ ଖାଲି ବୁଢ଼ାବୁଢୀ ହେଇଛି ସବୁ ମାନେ ଯେତିକି କୋଲୋନୀ ରେ ଅଛନ୍ତି ସବୁ ବୁଢ଼ାବୁଢୀ ତାଙ୍କ ପୁଅ ବୋହୁ ମାନେ ସବୁ ବାହାରେ ରହୁଛନ୍ତି ସଲା। ମୁଁ ଏକା ଗୋଟିଏ ଘରର ବୋହୁ ଅଛି ଏଇଠି।
ତାହାନେ ତୁମେ ଯୋଉ ଯେତେବେଳେ ବାହା ହେଇନଥିଲ
ହୁଁ ସେତେବେଳେ ରାତି ବା
ସେତେବେଳେ ଡାକୁଥିବ ଯୋଉଁ ଦିନ କଣେ ପୂଜା କି ସରସ୍ଵତୀ ପୂଜା ଥିବ।
ଆରେ ମୁଁ ରାତି ବାରଟା ପର୍ଯ୍ୟନ୍ତ ତାଙ୍କ ବାପା ମାନେ ଆସିି ବସିଥିବ। ଛୁଆ ମାନ ସେଠି ବସିିଥିବେ। ଲଗେଇଦେଲେ ମୁ ଯିବି , ମୁଁ ନିଜେ ଲଗେଇବି ଇଚ୍ଛା ହବନି ନା।
ହୁଁ ସେମ୍ ସିଚୁଏସନ ମୋର ବି ସେମତି ହୁଏ। ସେମିତି ବେଶୀ କିଛି ଭଲ ସେ ଜାଣିନି ଫିର ବି ଜାଣି ଆଉ ଫୁଣି କୋଟି ଭଉଣୀ ମାନେ ପଳେଇ ଆସନ୍ତି।
ହଁ ହଁ ।
ଆଉ ସେମାନଙ୍କର କରିଦବୁ ନା ନିଜର କରିବୁ। ମୁଁ ଥାଉ ନିଜେ ଆଉ କରିବିନି ଆଉ, ହଁ।